ହ୍ୟାଲୋ।
ଆଜ୍ଞା ଗୁଡ଼୍ ଇଭିନିଂ।
ହୁଁ ସୁୁଭ ସନ୍ଧ୍ୟା।
ଆଜ୍ଞା ଆଜ୍ଞା ଶୁଭ ସନ୍ଧ୍ୟା ଆପଣଙ୍କୁ।
କଣ କରୁଛନ୍ତି?
ନାଇଁ ଆଜ୍ଞା ବର୍ଷାତ ବହୁତ୍ ଜୋରେ ବର୍ଷା ପ କଉଚି ଆମ ଆଉ ବସ୍ ବର୍ଷାରେ ତ କୁଆଡେ ଯାଇ ହଉନି। ବର୍ତ୍ତମାନ କାଲିଠାରୁ ଆଜି ପର୍ଯ୍ୟନ୍ତ ଦୁଇ ଦିନି ହେଲାଣି କଣ୍ଟିନ୍ୟୁ ବର୍ଷା ଚାଲିଚି ଚାଲିଚି ଚାଲିଚି। ନା ବାହାରକୁ ଟିକେ
ଆମର ସୋମବାର ରାତିରୁ ବର୍ଷା ହଉଚି ଆଉ ସୋମବାର ରାତିରୁ ଆମର ଏ ଅଞ୍ଚଳରେ ଏଠି ବର୍ଷା ହଉଚି ଯେ ଏ ପର୍ଯ୍ୟନ୍ତ ବର୍ଷା। କିନ୍ତୁ ବର୍ଷା ଟା ଟିକେ ମଝିରେ ଛାଡି ଯାଉଥିଲା। ହଉଥିଲା। ଆଜି ସକାଳୁ ମୁଷଳ ଧାରାର ହଉଚି ଛାଡୁନି।
ଆମ ଆଡେ ମଧ୍ୟ ମୁଷଳ ଧାରାରେ ହଉଚି ଏପର୍ଯ୍ୟନ୍ତ ଛାଡିବାରେ ନା ଗନ୍ଧ ଧରୁ ନାଇଁ। ଜମ୍ ମା ରୁ ବି ଛାଡୁ
ଏମତି ଯଦି ବର୍ଷା ହବ ନଈରେ ପାଣି ଆସିବ ନଈ ବଢି ହବ ଆଉ।
ହେଲେ ନଈ ବଢ଼ି ହବ। ତାପରକୁ ପନିପରିବା ମଧ୍ୟ ବଢିଯିବ। କାହିଁକିନା ସବୁ ଉ ଚାଷୀମାନେ
ସବୁ ଲଗେଇଚନ୍ତି ଗଛ ଫଛ ସବୁ ଲଗେଇଛନ୍ତି ପନିପରିବା ଗଛ ଆଉ ସେଗୁଡାକ ପଚିକି ନଷ୍ଟ ହେଇଯିବ ଆଉ।
ପଚିକି ନଷ୍ଟ ହେଇଗଲେ ସବୁ ପାଣି ପଶିଯିବ ଜମିରେ। ପଶିଗଲା ମାନେ ଫୁଣି ରେଟ୍ ବଢେଇ ଦେବେ ସେମାନେ ଆଉ। ସବୁ ରେଟ୍ ବଢିଯିବ ପୁଣି ଯଦି ବର୍ଷା କଣ୍ଟିନ୍ୟୁ ଯଦି ନ ଛାଡିବ ଆଉ ଦୁଇ ତିନି ଦିନ କେତେ ଦିନ ରେ ଯଦି ନଛାଡିବ ତାହେଲେ ବହୁତ ଅସୁବିଧା ହେଇଯିବ। ଆଉ କଣ କରୁଛନ୍ତି ଆଜ୍ଞା?
ନାଇଁ ମୁଁ ଏଇଠି ବସିଚି। ଝାଡୁ କରୁଥିଲି ଘର, ଝାଡୁ କରି ସଫାସୁତୁରା କରିକି ବସିଚି। ଆପରେ ସନ୍ଧ୍ୟା ଦେବି ଭାଗବତ ପଢିବି ତାପରେ ଚାହା ଜଳଖିଆ ହବ ଆଉ।
ଯା ହଉ ବହୁତ୍ ବଢିଆ ଆଜ୍ଞା।
ସନ୍ଧ୍ୟାବେଳେ ଟିକେ ଭାଗବତ ପଢେ ଆଉ।
ଆଜ୍ଞା ଆଜ୍ଞା। ଯାହା ହଉ ଭ। ଭାଗବତ ପଢିଲେ ବହୁତ୍ ଭଲ।
ଆଜି ସକାଳୁ ଗୋଟେ ଭଲ କାମ କରିଚି ବୋଲି ମୁଁ ନିଜେ ନିଜେ ଭାବୁଚି।
କଣ ଆଜ୍ଞା?
କଣ କରୁଚି ନା ଆଜି ସକାଳେ ବର୍ଷା ତ ଛାଡିଲାନି। ମନେ ମନେ ଭାବିଥିଲେ କୋଉ ଦିନ ଯିବି ଯିବି ସମୟ ହଉନି। ବର୍ଷାରେ ଟିକେ ଓଦା ହେବି। ଆଉ ବର୍ଷାକୁ ଉପଭୋଗ କରିବି। କିଛି ମହତ୍ଵ କାମ କରିବି ଏ ଉଦ୍ଦେଶ୍ୟରେ ମୁଁ ବର୍ଷା ଦିନ୍ ଖରା ଦିନଠୁ ରଖିଥିଲି ସବୁ ମଞ୍ଜି ଗୁଡା ଶୁଖେଇ ସା ଆଉ ଆଜି ସବୁ ନେଇ ରାସ୍ତା କର ମାନଙ୍କରେ ସବୁ ଫୋପାଡିକି ଆଇଚି। ପ୍ରାୟ ଗୋ ଗୋଟେ କିଲୋମିଟର ପାଖାପାଖି ଚାଲିକି ରାସ୍ତା କଡ ମାନଙ୍କରେ ଆମ୍ବ ଟାକୁଆ ପଣସ ମଞ୍ଜି ଜାମୁକୋଳି ମଞ୍ଜି, ବେଲ ମଞ୍ଜି ଏସବୁ ପକେଇ ପକେଇ ଯାଏ ଗ। ଝୁପୁ ଝୁପୁ ବର୍ଷା ହଉଥିଲା ଟିକେ ଆଉ କରିଛି ମଧ୍ଯ। ତାପରେ ଜୋରେ ବର୍ଷା ହେଲା ସେ ଛତା ବି କାମ ଦେଲାନି।
ଧନ୍ୟବାଦ ଆପଣଙ୍କୁ। ଯାହା ହଉ ।
ନାଇଁ ମୁଁ କହିଲି ବର୍ଷାରେ କାଳେ ଏ ଶହେ ଦୁଇଶହ ମଞ୍ଜି ପକେଇଲେ ଦଶଟା ତ ବାରଟା ତ ଗଛ ହେଇଯିବ। ଆଉ କିଛି ଗ ଗଛ ବି ଦରକାର ଗଛ ଲଗେଇବା। ସେ ଉଦ୍ଦେଶ୍ୟ ରେ ମୁଁ ନାଇ ଟିକେ ପକେଇଦବା। ବର୍ଷାରେ ଯଦି ଗଜା ହେଇକି କେତେଟା ଗଛ ହେଇଯିବ। ହେଇଗଲେ ହେଇଯିବ ବହୁତ୍ ବହୁତ୍ ମଞ୍ଜି ପକେଇଚି। ବେଲ ମଞ୍ଜି ପକେଇଚି ଜାମୁକୋଳି ଆଉ କଇଁଆ ମଞ୍ଜି ପକେଇଚି। ପଣସ ମଞ୍ଜି, ଆମ୍ବ ଟାକୁଆ ଏମିତି ସବୁ ପକେଇକି ଜରିରେ ରଖିଥିଲି ପକେଇ ପକେଇ ପକେଇ ପକେଇ ଯାଇଛି। ଦେଖାଯାଉ। ପୁଣି କିଛି ଦିନ ଗଲେ ସେଇ ରାସ୍ତାରେ ଦେଖିବା ଯଦି ଗଜା ବାହାରି ଗ
ହଁ ଯାହା ପକେଇଛନ୍ତି ନିଶ୍ଚିନ୍ତ ଫଳ ଫଳିବ। ଗଛ ହବ ଆଗକୁ।
ଆଉ ଗଛ ଫଛ ମତେ ଟିକେ ଲଗ ଇବାକୁ ଭଲ ଲାଗେ ଯେହେତୁ, ଆଉ ଜାଗା ତ ନାହିଁ। ଆଉ ସହରରେ ମାଟି କୁଣ୍ଡରେ ଟି କେନାକୁ ଗଛ କଣ ଲଗେଇବ। ତଥାପି ଛାତ ଉପରେ ମୁଁ ବହୁତ ଗଛ କରିଛି।
ଛାତ ଉପରେ କଣ କଣ ଗଛ ଆପଣଙ୍କ ଲାଗିଚି ଆଜ୍ଞା?
ତା ବାଦ ଫୁଲ ଗଛ କିଛି ଲଗେଇଚି। ଛାତ ଉପରେ ଲଗେଇଚି ଆଉ ଦି ପ୍ରକାର ବ୍ରାହ୍ମୀ ଗଛ ଲଗେଇଚି। ଘିକୁଆଁରୀ ଲଗେଇଚି ଗଦ ଲଗେଇଚି ଜୁଆଣୀ ଗଛ ଲଗେଇଚି ଗଙ୍ଗଶିଉଳି ଲଗେଇଚି ବାସଙ୍ଗ ଗଛ ଲଗେଇଚି ଆଉ ରୁକୁଣା ହାତ ପୋଛା ସେ ଗଛ ଲଗେଇଚି ଯଉ ଜୁଆଣୀ ଆଉ ଏମିତି ସବୁ ଗଛ କିଛି ଲଗେଇଚି ଔଷଧୀୟ ଗଛ। ଆଉ ତୁଳସୀ ଦି ପ୍ରକାର ଲଗେଇଚି କର୍ପୁର ତୁଳସୀ ଆଉ ଇଏ ତୁଳସୀ।
ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଗଲେଣି ନା ନାଇଁ ଅଲାର୍?
ଆଉ ଉଁ -ଲଗେଇଚି ସପୁରୀ ଆଜି ଗୋଟେ ତୋଳିଚି ଛାତ ଉପରୁ।
ଆଚ୍ଛା ଏସବୁ କୋଉଥିରେ କୁଣ୍ଡରେ ଲଗେଇଚନ୍ତି ନା- ନା ଏ ଯଉ
ଏଇ ଫୁଲ ହଁ କୁଣ୍ଡ ମାନଙ୍କରେ କୁଣ୍ଡ ମାନଙ୍କରେ ମାଟି ଆମେ ମାଟି ବି କିଣୁଚୁ ଆଉ ମାଟି ବସ୍ତା ଟା ଶହେ ଟଙ୍କା। ହେ ମାଟି କିଣିକି ଟିକେ ସମୟ ଅତିବାହିତ ହେଇଯାଉଚି ତା ବଧେ ଟିକେ ଗଛ ଲଗେଇବାରେ ଟିକେ ସଉକ ଥାଏ ବୋଲି ଗଛ ଲଗେଇଚି ଆଉ।
ଆପଣ ଫୁଲ ଗଛ ଲଗେଇକି ନିଜ ଛାତ ଉପରେ ଫୁଲ ବି କିଣିବା ପାଇଁ ଆପଣଙ୍କୁ ପଡୁନଥିବ ଆଉ।
କନିୟରି, ଟଗର, ଏମିତି ସବୁ ଲଗେଇଚି।
ହଁ କିମ୍ବା ଫୁଲ ବି ଆଉ କିଣିବାକୁ ପଡୁନଥିବ ଆପଣଙ୍କୁ। ଯାହା ହଉ ବାରିରେ ତ ଅଛି ଫୁଲ ବହୁତ୍ ଭଲ।
ଆଉ ସଦା ବିିହାରୀ ଗଛ ବି ଉପରେ ଅଛି ସେ ସଦା ବିହାରୀ। ତାପରେ ଷ୍ଟିଭିଆ ଯଉ କହନ୍ତି ସୁଗାର୍ ପେସେଣ୍ଟ୍ ମାନେ ଖାଇବା
ଆଜ୍ଞା- ଆଜ୍ଞା- ଆଜ୍ଞା ହଁ -ହଁ। ହଁ -ହଁ ଆପଣଙ୍କ କାର୍ ସୁଗାର୍ ଅଛି କି ଘରେ ନା ନାଇଁ?
ହଁ ବାବୁଙ୍କର ଅଛି ଆଲୋଭେରା ବି ରଖିଚି।
ହଁ। ଯା ହଉ ବହୁତ୍ ବଢିଆ କାମ ଆପଣ କରୁସନ୍ତି। ଛାତ ଉପରେ ଏସବୁ ଗଛ ଲଗେଇକି। ଆଉ ଯାଇସୁନ୍- ଯାଇଥିଲେ -ଯାଇଥିଲେ ଆଜ୍ଞା ଜଗାକୁ ଦର୍ଶନ କରିବାକୁ?
ଜଗାକୁ ଦର୍ଶନ କରିବାକୁ ରଥକୁ ଯିବି ଆଉ ରଥ ଯାତ୍ ଯଉଦିନ ସ୍ନାନ ପୂର୍ଣ୍ଣିମାରେ ତ ନଥିଲୁ ମାଙ୍କ ପାଖୁ ପଳେଇଥିଲୁ ଘଟଗାଁ ତାରିଣୀ। ସ୍ନାନ ପୂର୍ଣ୍ଣିମାରେ ଆଉ ଯାଇପାଇଲିନି ଏବେ ତ ଠାକୁର ଜ୍ୱରରେ ପଡିଚନ୍ତି ଅଣସର ଦର୍ଶନ ହଉଚି ଆଉ ସୁଦୂର ବ୍ରହ୍ମଗିରିରେ
ଯାଉନାହାନ୍ତି ଆଲାରନାଥ୍ ଟିକେ ବୁଲିକି ଆସିବେ।
ହଁ ଅଲାର୍- ନାଁଇ ଯଉ ବର୍ଷା ଟା ଟିକେ ହଉଚି ଲଗାତାର ବର୍ଷା ଅଛି ବୋଲି ଯାଇନି। ଆଉ ବର୍ଷା ଟା ଟିକେ ଛାଡିଲେ ଯିବି।
ଆଜ୍ଞା -ଆଜ୍ଞା -ହଁ।
ଆଲାରନାଥ୍ ପ୍ରତିିବର୍ଷ ମୁଁ ଯାଏ।
ଆଜ୍ଞା- ଆଜ୍ଞା -ଆଜ୍ଞା।
କାହିଁକି ନା ମୋ ଜନ୍ମ ମାଟି ଅଲାରନାଥଙ୍କ ପାଖେରେ।
ଆଚ୍ଛା ଆଚ୍ଛା।
ହଁ- ମୁଁ ସେ ଅଲାରନାଥ୍ ପ୍ରତିବର୍ଷ ଯାଏ ଟିକେ ଦର୍ଶନ କରେ। ଆଉ ରଥରେ ଯଦି ନ ଯିବି ରଥ୍ ରଥ ପରେ ରଥରୁ ବାହୁଡା ଯଉ ନବ ଦିନ ଠାକୁର ଆସିକି ରୁହନ୍ତି ଆଉ ତାଙ୍କ ଜନ୍ମ ବେଦୀରେ ସେଠି ଯାଇକି ଆଡପ ମଣ୍ଡପରେ ଜଗନ୍ନାଥଙ୍କୁ ଦର୍ଶନ କରି ଅଭଡା ଖାଇକି ଟିକେ ଆସୁ। ଦେଖାଯାଉ ଜଗାର କଣ ଡୋରି ଲାଗୁଚି କେତେବେଳେ କଣ ହଉଚି ଆଉ।
ଲାଗିବ ନିଶ୍ଚିନ୍ତ ଜଗାର ଡୋରି ଆପଣଙ୍କ ପାଖ୍
ଆଉ କଣ୍ ଖାଇଥିଲେ? ହଁ ହଁ।
ସୁଜୁନା ଶାଗ ଭଜା। ଆଉ ଡାଲି ସାଧା ଡାଲି ମତେ ଟିକେ ଡାଲି ଟିକେ ଟିକେ ଖାଇବାକୁ ଭଲ୍ ଲାଗେ।
ହଁ।
ଆଉ ଭଜା ଭଜି ହେଇଥିଲା ଘରେ। ସମସ୍ତେ ମିଶିକି ଖାଇଥିଲୁ।
ଆ ଘରେ ସମସ୍ତେ କିଏ କିଏ ଅଛନ୍ତି।
ଘରେ ମିସେସ୍ ଅଛନ୍ତି ପୁଅ ଦୁଇ ଜଣ ଅଛନ୍ତି ବାପା ବୋଉ। ଭାଉଜ।
ଆଚ୍ଛା ଆଚ୍ଛା।
ଆପଣ ହାଉସ ହାଉସ୍ ୱଇଫ୍ ବୋଧେ।
ହଁ ମୁଁ ହାଉସ୍ ୱଇଫ୍।
ହାଲୋ।
ହଁ ଆଜ୍ଞା ଆଜ୍ଞା।
ନାଇଁ ମୁଁ ହାଉସୱାଇଫ୍। ଏ ଯୋଉ ବର୍ଷା ଯୋଗୁ ମାନେ ଭୋଇସ ଟା ଭଲ ଶୁଭୁନି ଆଉ।
କ ବହୁତ ପ୍ରୋବ୍ଲେମ ରହୁଛି ବର୍ଷା ସ ମୁଁ ବର୍ତ୍ତମାନ ଏଇ ଛାତ ଉପରକୁ ଆସିଲି ବୋଲି ଟିକେ କ୍ଲିୟର ଶୁଭିଲା। ଘର ଭିତରେ ତ ଜମାରୁ ବି ତାପରେ ଏ ଯୋଉ ଜିଓ ନମ୍ବର।
ବର୍ଷା ହଉଛି ବାହାରକୁ ଯାଇ ହଉନି ଛାତକୁ ଯାଇ ହଉନି ଆଉ ଏ ଘରେ ଯାହା ଗପିବ। ତଥାପି। ଏ କଣକୁ ଆସେନା ରୋଷେଇ ଘରକୁ ଗଲେ ଜମା ଟାୱାର କ ପାଇବନି ମୁଁ ଯେତିକି କଥା ହୁଏ। ଆଉ ରୋଷେଇ ଘରକୁ ଯମା ଯିବାକୁ ପଡେନି ସେ ହୁଏ ଆଜି ଏମିତି ହେଇଯିବା ଭିତରେ। ମୋର ଭଜା ଟିକେ ପୋଡିଗଲା।
ଆଜ୍ଞା ଆଜ୍ଞା। ନା ଦେଖିବା ଫାଷ୍ଟ ଆଗ ରୋଷେଇ ଦେଖିବେ ଆଜ୍ଞା।
ନାଇଁ ଜଣେ କଲ୍ କରିଥିଲେ ଟିକେ କଥା ହେବି ମୁଁ କହିଲି। ପଛରେ ଟିକେ କଥା ହେବି ରୋଷେଇ କରୁଛି ନା ନାଇଁ ମ୍ୟାଡାମ ଟିକେ କଥା ହେଇ ଯାଆନ୍ତୁ। ଆଉ ମୋର ଜମା କଲ ହେଇନି ମୁଁ କହିଲି ହଉ ଟିକେ କଥା ହେଇଯିବା। ଆଉ ଅନ୍ୟ ମନସ୍କରେ ଇଆଡେ ପଳେଇ ଆସିଲି ମୋର ଭଜା ପୋଡିଗଲା।
ଓ ହୋ।
ମୁଁ କହିଲି ହଉ ଆଉ ଭଜା ଟା ପୋଡି ଗଲେ କଁ ହେଲା ଗୋଟେ ଝିଅ ତ କଥା ହେଇଗଲା ଆଉ।
ଅ ହ।
ଆଉ ସନ୍ଧ୍ୟାବେଳେ କଣ।
ସନ୍ଧ୍ୟାବେଳେ କି
ମୁଁ ତ ସନ୍ଧ୍ୟା ବେଳେ ଛାତ ଉପରୁ ଜୁଆଣୀ ପତ୍ର ତୋଳିକି ଆଣିଛି।
ଆଜ୍ଞା।
ହାଲୋ ସନ୍ଧ୍ୟା ବେଳେ ମୁଁ ଛାତ ଉପରୁ ଜୁଆଣୀ ପତ୍ର ତୋଳିକି ଆଣିଛି ଝୁଆଣି ପତ୍ରରେ ପକୋଡ଼ି କରିବି।
ଆମର ବି ଆ ଜି ହବ ଆ ଆଜି ଆମର ବି ହବ ଆଜ୍ଞା। ଘରେ ଜୁଆଣି ପତ୍ର ନୁହେଁ ଆମେ ଖାଲି ପକୋଡି କରିବୁ ସେ ସେଥିରେ ପକେଇ ବୁ ହଁ ପକୁୋଡି ସହିତ ହବ ଆମର ଅଁ ଯୋଉ ଘରୁ ଆସୁଥିଲା ବାଇଗଣ। ବାଇଗିଣି ପୁର ସରୁ ସରୁ କଟା ହେଇକି ବାଇଗିଣି ଟିକେ ହବ ଆଉ ସନ୍ଧ୍ୟା ବେଳେ ପ କୁଡି ଟିକେ ଛଣା ହ
ହଁ ଏ ପାଗକୁ ତ ବଢିଆ ଜମିବ ଆଉ।
ଆଉ ଆମର ଘରେ ଆଜି ଜଣେ କୁଣିଆ ଆସିଛନ୍ତି। ପିଇଶି ନାନି ଏ ଅଛନ୍ତି ସେ ଟିକେ ଭଲ ଟିକେ ଏ ସବୁ ଜିନିଷରେ ଭଲ କରନ୍ତି। ହୋଉ ହବ। ଆଉ ତ ଏଇଆ ଆଉ ସନ୍ଧ୍ୟାବେଳେ ଯଦି
ହଉ ମତେ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ହଉ ଆଜ୍ଞା ନମସ୍ ନମସ୍କାର ଜୟ ଜଗନ୍ନାଥ।